ହ୍ୟାଲୋ ହଁ ଶୁଣା ଯାଉଚି।
ହଁ ଶୁଭୁଛି କିନ୍ତୁ ଆପଣଙ୍କ ବେଗ୍ରାଉଣ୍ଡରେ ଟିକେ ନଏଜ ଆସୁଛି ଟିକେ ଫାଙ୍କା ଯାଗାକୁ ଆସିଲେ ଭଲ। କାଇଁନା ରିଜେକ୍ଟ ପଡିଯାଇପାରେ।
ଆଚ୍ଛା ଏବେ ଶୁଣାଯାଉଛି କି?
ହଁ ଆପଣଙ୍କ ଭୟସ ତ କ୍ଲିୟର ଆସୁଛି କିନ୍ତୁ ବ୍ୟାଗ୍ରାଉଣ୍ଡ ରେ ଟିକେ ନଏଜ ହଉଛି। ଶାୟଦ ପଙ୍ଖା କି କଣ ଚାଲିଥାଇପାରେ ପଙ୍ଖା କି କୋଲର ସେଥିପାଇଁ ଏମିତି ଆବାଜ ହଉଛି। ତାକୁ ବନ୍ଦ କରିଦେଲେ ଠିକ୍ ହବ।
ଆଜ୍ଞା ଏବେ ଠିକ୍ ଅଛି କି?
ଆଜ୍ଞା, ଆଜ୍ଞା ବନ୍ଦ ହେଇଗଲା। ତେବେ ଠିକ ଅଛି।
ଆଚ୍ଛା ଆଚ୍ଛା ଆପଣଙ୍କ ବ୍ୟାଗ୍ରାଉଣ୍ଡରୁ ବି ଟିକେ ଟିକେ ନଏଜ୍ ଆସୁଛି।
ବେଶୀ ଆସୁଛି କି ଖଡ୍ ଖାଡ କି ଏମିତି କଣ? ବେଶୀ ଆସୁଛି?
ଆଜ୍ଞା।
ଆଚ୍ଛା, ହଁ। ଏବେ ଆସୁଛି?
ଆକଚୁଆଲି ଏବେ ବି ଶୁଣା ଯାଉଛି।
ଆଚ୍ଛା ଆପଣ ଠିକ ଅଛି କଥା ହୁଅନ୍ତୁ, ଆଉ କଣ କରନ୍ତି?
ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି।
କେଇଠି?
ମୁଁ ଉଦୟନାଥ ଅଟୋନମସରେ ପ୍ଲସ ଥ୍ରୀ କରୁଛି।
ଓ ହୋ ହଁ ମୁଁ ବି ଏବେ ପ୍ଲସ ଥ୍ରି କରିଛି ମୋ ଘର କିନ୍ତୁ ଆକଚୁଆଲି ବାଲେଶ୍ଵର ପଢ଼ୁଛି ଭୁବନେଶ୍ୱରରେ ରହି, ଆପଣଙ୍କ ଘର?
ଆମ ଘର କଟକ।
ଓହୋ କଟକ ତାହଲେ ଆପଣ ଘର?
ଆଜ୍ଞା।
ଆଚ୍ଛା ଆଚ୍ଛା କଣ ଖାଇଥିଲେ ତାହେଲେ?
ମୁଁ ହଷ୍ଟେଲ ରେ ରହୁଛି ଆଜି ସକାଳେ ବରା ତରକାରି ଦେଇଥିଲେ। ଆକଚୁଆଲି ଆପଣଙ୍କ ବ୍ୟାଗ୍ ଗ୍ରାଉଣ୍ଡ ନଏଜ ଟିକେ ବହୁତ ଅଛି କଲଟା ରିଯେକ୍ଟରେ ପଡିଯିବ ଆମର।
ଆଚ୍ଛା ଟିକେ ରୁହନ୍ତୁ ମୁଁ ଟିକେ ଫାଙ୍କା ଜାଗାକୁ ଯାଉଛି ଆପଣଙ୍କର ବି ସାୟଦ ସେଇଟା ଖଡ଼ ଖଡ଼ ଯା ସେଟା ଚାଲିଛି ଏତେ ଯାଏ।
ଆଛା ଏବେ ଠିକ୍ ଅଛି ନା?
ହଁ।
ମୁଁ ତ ରୁମ୍ ରେ ଅଛି ଖାଲି ଫ୍ୟାନ ହିଁ ଚାଲିଛି ଯାହା ଯେତିକି ହେଲେ ଆପଣଙ୍କୁ ଟିକେ ଖଡଖାଡ ସାଉଣ୍ଡ ଆସୁଛି।
ଏବେ ମାର ବନ୍ଦହେଇଗଲା?
ଆଜ୍ଞା ଆଜ୍ଞା ଠିକ୍ ଅଛି ଏବେ।
ଆଚ୍ଛା ହଁ, ମୁଁ ବି ଆକଚୁଆଲି ହଷ୍ଟେଲରେ ରହୁଛି ସେଥିପାଇଁ ଏମିତି ଆବାଜ ଆଉଛି କଣ କରିବି?
ହଁଁ ସାର୍ ମୁଁ ବି ହଷ୍ଟେଲରେ ରହୁଛି ନା।
ହଁ। ଆପଣ ଗୋଟେ କାମ କରନ୍ତୁ ସବୁ ଯାକ ଫ୍ୟାନ ଟା ବନ୍ଦ କରିଦିଅନ୍ତୁ କାହିଁକି ନା ଆବାଜ ସେମିତି ହିଁ ଆସୁଛି। ମାନେ ଆବାଜ ଆଗ ଅପେକ୍ଷା ଟିକେ କମିଯାଇଛି କିନ୍ତୁ ସେମିତି ହିଁ ଆସୁଛି।
ଆଚ୍ଛା ଆଚ୍ଛା ଠିକ୍ ଅଛି ଏବେ ଠିକ ଅଛି କି?
ହଁ ବାସ୍ ଏବେ ଠିକ୍ ଅଛି ଏବେ ଓକେ ଅଛି ପୁରା ପରଫେକ୍ଟ।
ଆଚ୍ଛା ଆଚ୍ଛା ଆପଣ କଉଁ ଇୟର ଅଛନ୍ତି ପ୍ଲସ୍ ଥ୍ରୀର?
ପ୍ଲସ୍ ଥ୍ରୀ ସେକଣ୍ଡ ୟର୍ ମୋର ଏବେ ତମର? ଓହୋ କଣ ଅନର୍ସ କଣ କଣ ପଢ଼ନ୍ତି?
କମ୍ପ୍ୟୁଟର ସାଇନ୍ସ ହନର୍ଷ ସେଲଫ୍ ଫାଇନାନ୍ସିଂଙ୍ଗ ଅଣ୍ଡରରେ।
ଆଚ୍ଛା ମୋ ସାଙ୍ଗର ବି ଗୋଟେ ପ୍ଲସ ଥ୍ରିରେ ଏଇଖଣା ଅଛି ତାର କମ୍ପ୍ୟୁଟର ସାଇନ୍ସ। ମୋର କିନ୍ତୁ ଆର୍ଟସ ଷ୍ଟ୍ରିମ୍ ମୋର ଓଡ଼ିଆ ହନର୍ଶ ଅଛି।
ଆଚ୍ଛା ଆଚ୍ଛା, ଆପଣ ବାଲେଶ୍ୱରରୁ ଆସି ଭୁବନେଶ୍ୱରରେ ଏତେ ବାଟ ପଢ଼ୁଛନ୍ତି?
ହଁ କଣ କରିବି ଆଉ ପ୍ଲସ ଟୁ ତ ଆମର ବାଲେଶ୍ୱରରେ ସରିଗଲା କିନ୍ତୁ ଗ୍ରାଜୁଏସନ ଭାବିଥିଲି ରମାଦେବୀ ସାୟଦ ହେଇଯିବ କିନ୍ତୁ ରମାଦେବୀରେ ତ ହେଲାନି କିନ୍ତୁ ଭୁବନେଶ୍ଵରରେ ଗୋଟେ କଲେଜରେ ହେଇଗଲା। ପଢୁଛି କିନ୍ତୁ ରମାଦେବୀ ଅଣ୍ଡାର ରେ ହିଁ ହେଇଗଲା। ସେ କଲେଜଟା ରମାଦେବି ଅଣ୍ଡରରେ। ହଁ।
ଆଚ୍ଛା ଆଛା। ଆପଣଙ୍କର କଲ୍ ରିସିଭ ପାଇଁ ଅଛି କି ମୁଁ କଲ ଆପଣ ରିସିଭ୍ କରିପାରିବେ?
ମୁଁ କହିଲି ମୋର ଲିମିଟ୍ ଟା ସରିଯାଇଛି। ଦେନ୍ ଯିଏ ବି କଲ ଯିଏ ବି କଲ୍ କରୁଛନ୍ତି ମୁଁ ତାଙ୍କୁ ମନା କରିନି। କିନ୍ତୁ ତାଙ୍କର ଅଟୋ ରିଜେକ୍ଟ ରେ ପଡି ରହୁଛି, ମୋର ବି ରିଜେକ୍ଟରେ ପଡି ରହୁଛି। ମୋର ଏଇ ଟାସ୍କ ଟା କମ୍ପ୍ଲିଟ୍ ପରେ ମୁଁ ଆପଣଙ୍କ କଲ ଟା ରିସିଭ କରି ପାରିବି। ଆପଣ ପାଞ୍ଚଟା ଆଠଟା ଯେତୁଟା କଲ୍ କରିି ପାରିବେ।
ଆଚ୍ଛା, ଆଚ୍ଛା ଠିକ୍ ଅଛି। ଆପଣ ଏବେ କଣ କରୁଛନ୍ତି?
କଣ କରିବି? ଏଇ ଜଷ୍ଟ ବସିଛି। ଆମ ହଷ୍ଟେଲ ଖାଇବା ଦବା ବନ୍ଦ କରିଦେଇଛନ୍ତି। କାହିଁକି ନା ଆମେ ଖରା ଦିନ ଛୁଟିରେ ଘରକୁ ଯାଇଥିଲୁ ତ ତ ସେଇଥିପାଇଁ କଣ କରିଛନ୍ତି ନା କି ସବୁ ପିଲା ଆସି ନଥିଲେ, ଦେନ୍ ଆମ ସୁପରଟେଣ୍ଡ ଆଉ ହଷ୍ଟେଲ ର ଆମ ୱାର୍ଡେନ ଯିଏ ସେ କହିଲେ କି ଆଉ ସବୁ ପିଲା ଆସିନାହାନ୍ତି ଆମେ ତମ ଦଶ ବାର ଜଣ ପିଲାଙ୍କ ପାଇଁ ଖାଇବା ରାନ୍ଧି ପାରିବୁନି। କିନ୍ତୁ ଆକ୍ଚୁଆଲ୍ କୋଡିଏ ତିରିଶ ଜଣ ଆମେ ଆସ ଦେନ ଆମେ ତିରିଶ କୋଡିଏ ଜଣ ପିଲା ଆମେ କରିବୁ କଣ? ସେଟା ବି ଟିକେ ସେ ବୁଝିବା କଥା। ତ ସେ ଆମ ବୁଝିଲେଣି ମନା କରିଦେଲେ, ଦେନ୍ ଯେମିତି ମନା କରିଦେଲେ ତ ସେଇଟା ଏକ୍ ବାଧ୍ୟ ହେଇକି, ଗୋଟେ ହୋଟେଲ ରୁ ଆମେ ଉ କହିଦେଇଛୁ ଗୋଟେ ଅଙ୍କଲ ଆସିକି ଖାଇବା ଦେଇ ହଉଛନ୍ତି। ହଁ ଗୋଟେ ମିଲ୍ ଷାଠିଏ ଟଙ୍କା ନଉଚନ୍ତି। ଆମେ ତାଙ୍କୁ ପଇସା ଦେଇ ଦଉଛୁ ଏଇଠି ସବୁ ପିଲା ମିଶିକି ଆଉ।
ଆଚ୍ଛା। ସେ ମୁଁ ଆଜି ସକାଳୁ ଦି ଜଣଙ୍କ ସାଙ୍ଗେ କଥା ହେଇ ସାରିଲିଣି ସେମାନେ ରମାଦେବୀ କଲେଜ ଅଣ୍ଡରରେ ଅଛନ୍ତି। ଆଉ ତାଙ୍କ ହଷ୍ଟେଲ ରେ ଖାଇବାକୁ ଦିଆ ହଉନି ସେ ଟିଏ ଟଙ୍କାର ମିଲ ମଗଉଛନ୍ତି। ଏବେ ଆମେ କିଛି ସମୟ ଆଗରେ ସବୁ କଥା ହଉଥିଲୁ ଦି ତିନି ଜଣଙ୍କୁ ମୁଁ କଲ୍ କରିଥିଲି ସେମାନେ ବି କହୁଥିଲେ।
ଆଚ୍ଛା ହେଇଥାଇପାରେ ଯଦି ମୋ ସାଙ୍ଗ ବି ହେଇଥାଇ ପାରନ୍ତି ନହେଲେ ଅଲଗା କଲେଜ ରୁ ହେଇଥାଇ ପାରନ୍ତି।
ଆଚ୍ଛା ହଁ ହଁ। ହେଲେ ସବୁ ରମା ଦେଵୀ ଅଣ୍ଡର ମତେ କହିଲେ କି ମାନେ ଜଣେ ପ୍ଲସ ଥ୍ରୀ ଫାଷ୍ଟ ଇୟର ପିଲାଙ୍କ ସହିତ କଥା ହେଉଥିଲି, ସେ କହିଲେ କି ଦିଦି ମୁଁ ହଇରାଣ ହୋଉଛି, ଆଉ ଖାଇବାକୁ ଦଉନାହାନ୍ତି, ଆଉ ଷାଠିଏ ଟଙ୍କା ଲେଖା ମିଲ୍ ମଗଉଛୁ। ଭେଜ୍ ନନଭେଜ୍ ସବୁ ଷାଠିଏ। ମୁଁ କିହିଲି ଆଛା ଭଲ ତ ନନଭେଜ୍ ଷାଠିଏରେ ମିଳୁଛି ତମକୁ।
ହଁ ସେଇ ହଉଛି କଥା। ଆଉ ଏଇଥ ପରା ଆମ ପିଲା ହେଇଥାଇ ପାରନ୍ତି ଆମ ହଷ୍ଟେଲରୁୁ। ନହେଲେ ଟିକେ ସାଇ ଯାନ୍ତୁ
ହାଲୋ।
ହଁ ଏବେ କ୍ଲିୟର ହେଲା?
ହୁଁ ଆଜ୍ଞା ଆପଣ ବ୍ୟାଗ୍ ଗ୍ରାଉଣ୍ଡ ଭଏସ୍ ଟା ଏତେ କଣ ପାଇଁ ଆସୁଛି କି ହୋଷ୍ଟେଲ ରେ?
ପିଲା ଗୁଡାକ କଣ ତ ଯିବା ଆସିବା କରୁଛନ୍ତି ତ ସେଇଥିପାଇଁ। ମୁଁ ଟିକେ ଫାଙ୍କା ଜାଗାକୁ ଯାଇକି ଆପଣଙ୍କ ସହ କଥା ହଉଛି। ଏବେ ଆସୁଛି? ଏବେ ଠିକ୍ ଅଛି ତ?
ହଁ, ହଁ ଠିକ୍ ଅଛି।
ହଁ।
ଆଛା। ଆପଣଙ୍କର କୋଉ ଅନର୍ସ?
ମୋର ଓଡିଆ ଅନର୍ସ ଆଟ୍ସ ଷ୍ଟ୍ରିମ ମୋର ଓଡିଆ ଅନର୍ସ।
ସେ ମୁଁ ଗୋଟେ ଓଡିଆ ଅନରସ ଝିଅଙ୍କ ସହିତ କଥା ହଉଥିଲି ସିଏ ମୋତେ ହେଲେକି ହଇରାଣ ହଉଛୁ ଆମକୁ ଖାଇବାକୁ ଦଉନାହାନ୍ତି। ଏବେ କିଛି ସମୟ ଆଗରୁ। ମେ ବି ତମ ସାଙ୍ଗ ହେଇଥାଇ ପାରନ୍ତି କି କଣ?
କେ ଜାଣି ତାଙ୍କ ନାଁ ଜାଣିଛନ୍ତି ଆପଣ?
ଅ ମୋର ଏତେ ମନେ ନାହିଁ କାରଣ ବହୁତ ସାରା କଲ୍ ଆସିଗଲାଣି ମୋ ପାଖକୁ। ତ ମୁଁ ଆଉ ଏତେ ନା ମନେ ରଖିନି ତ ସେ କହିଛନ୍ତି ମତେ ଆଉଥରେ କରିବ ବୋଲି ମୁଁ ତମେ ପଚାରିକି ତାଙ୍କ ନାଁ ଟା ଆପଣଙ୍କୁ ଯଦି ଆଉଥରେ କଲ୍ କରିବାକୁ ହବ ମତେ
ହଁ ହଁ ଠିକ ଅଛି ହଁ। ଠିକ ଅଛି ନିଶ୍ଚୟ। କାହିଁକିନା ବହୁତ ଲୋକ ଅଛନ୍ତି ତ ଏଥିରେ ତମ କହିଥିବା ପରେ ଆମ ହ ଷ୍ଟଲ ଲୋକେ ହେଇଥାଇ ପାରନ୍ତି ନହେଲେ ଅଲଗା କଲେଜ ର କାହିଁକି ନା ଏବେ ହିଁ ଜଷ୍ଟ ଖରାଦିନ ଛୁଟି ଟା ହେଲା ନା ଖୋଲିଲା ନା ତ ଚାରିଆଡେ ଏଇ ସେମ ହିଁ ପ୍ରୋବ୍ଲେମ ଚାଲି ଥିବ। ତମ ହଷ୍ଟେଲ ରେ ଠିକ ଠାକ ଖାଇବା ପିଇବା ସବୁ ଠିକ ଠାକ ଚାଲିଚି?
ହଁ ହଁ ଆମ ହଷ୍ଟେଲରେ ହେଇଚି ଖାଇବାବା ଠିକ ଟଠ ଚାଲିଚି ତମର କେତେ ଟାଇମ ହେଇନା ଆଣିକି ଖାଉଚ ବାହାରୁ?
ଉଁ ଆମେ ଗୋଟିଏ ଟାଇମ ଆଣୁଚୁ ରାତିରେ ବି କେତେବେଳେ କେତେବେଳେ ମଗେଇ ଦଉ। ନହେଲେ ମ୍ୟାଗି ପାସ୍ତା ବଗେରା କିଛି କରିକି ଖାଇଦଉ ଆଉ।
ଆଚ୍ଛା ହଁ ନାଇ ଆମର ସକାଳେ ଖାଇବାକୁ ଦଉଛନ୍ତି ଖରା ବେଳେ ବି ଦଉଛନ୍ତି ଆଉ ରାତିରେ ବି ଦଉଚନ୍ତି ଖାଇବାକୁ।
ଆଛା ତମର କେତେ କଣ ଚାର୍ଜ ନଉଛନ୍ତି କେତେ କଣ ପଇସା ନଉଛନ୍ତି? ସିରିଏସ୍ଲି।
ହଁ ତମର କେତେ ନଉଚନ୍ତି କି?
ସିରିଏସଲି ଆପଣଙ୍କୁ ତିନି ଟାଇମ ଖାଇତ ଦେଇକି ଚବିଶହ ନଉଚନ୍ତି।
ହଁ।
ମାନେ ଆପଣ ବିଲିଭ ବି କରିବେନି ଆମ ହଷ୍ଟେଲ ରେ ଓନଲି ଦି ଟାଇମ୍ ଦଉଚନ୍ତି। ସେଇଥିରେ କହୁଛନ୍ତି କଣ ଜାଣିଚନ୍ତି ପଚିଶ ତ ଷ୍ଟାର୍ଟିଂ ଯେବେ ଆମେ ଆସିଥିଲୁ ନଉଥିଲେ ଦେନ୍ ତିନି ଚାରି ଦିନ ୟ ପାଞ୍ଚ ଛଅ ଦିନ ପରେ ବଢେଇ ଦେଲେ କହିଲେ ସତେଇଶ ନେବେ ଦେନ ଏବେ କଣ କହୁଛନ୍ତି ଜାଣିଛନ୍ତି ଏବେ ଯାଇଥିଲି ତୁ ଖାଇବା ଦଉନାହାନ୍ତି ଦୁଇରେ କହୁଚନ୍ତି କି ଆଉ ଆମେ ଯଦି ଖାଇବାକୁ ଦବୁ ତାହେଲେ ତିନି ହଜାର ନବୁ ଟିକେ ଭାବନ୍ତୁ ତିନି ହଜାର ରେ ଦି ଟାଇମ୍ ଖାଇବା। ଟିକେ ଇମାଜିନ୍ କରନ୍ତୁ ଆପଣଙ୍କର ଚବିଶରେ ତିନି ଟାଇମ ଦଉଚନ୍ତି।
ହଁ ଏତେ କଣ ପ୍ରାଇଭେଟ କଲେଜରେ କହୁଚନ୍ତି।
ଆମର ଗମେଣ୍ଟ ହଷ୍ଟେଲ ପୁଣି ଭାବନ୍ତୁ କେତେ ଲୁଟୁଛନ୍ତି। ମାନେ ଗମେଣ୍ଟ ହଷ୍ଟେଲୁ ପୁଣି ଉପରୁ କେତେ ପସ ଆସୁଥିବ ସେଟା ଅଲଗା କଥା ଏପଟେ ପିଲାଙ୍କଠୁ ଏତେ ଏତେ ଟଙ୍କା ନଉଛନ୍ତି ଟିକେ ଭାବନ୍ତୁ।
ତମ କଣ ଗମ୍ ଯୋଉ ପ୍ରାଇଭେଟ ରେ ପଢୁଚ କି?
ତା ନାହିଁ ଗର୍ମେଣ୍ଟ ରେ ହିଁ ପଢୁଚୁ କିନ୍ତୁ ଏମିତି ହିଁ ଚାଲିଚି ଆମ ହଷ୍ଟେଲ ରେ
ଆମର ତ ସେମି ଗମେଣ୍ଟ ଆମର ତ ଚବିଶ ନଉଚନ୍ତି।
ସେଇ ତ ଦେଖନ୍ତୁ କେମିତି ଲୁଟୁଛନ୍ତି ଏମାନେ। ସେଇ ହଉଛି କଥା ସେଇଠି ପ୍ରୋବେଲେମ୍। ହ ଛାଡନ୍ତୁ ସେ କଥା ହଁ।
ମି ଯେମିତି କଲେଣି ତ ଏ ସବୁ ଏମିତି ହିଁ ଚାଲିଚି ଆଜିକାଲି। ଯେମତି ଆମେ ରି ନିଟ୍ ନୀଟ୍ ବଗେରା ଦେଖିଲେ ତ। ପେପର୍ ସବୁ କେତେ ଇଏରେ ଲିକ୍ ହଉଚି।
ସେ ଟପିକ୍ ଟା ଆଜ୍ଞା ଉଠାନ୍ତୁନି। ଆଚ୍ଛା ଆପଣ କଣ ଖାଇକି ଖାଇବେ ଆଜି ଦିପହରେ?
ଆଜି ଖାଇବା ମୋର ଭାତ ଡାଲମା ଯୋଉ ପନିର ତରକାରୀ ଆଉ ଖଟା। ଆମ୍ବ ସିଜନ ଚାଲିଥିଲା ତ ଆମ୍ବ ଏବେ ବି ମିଳୁଚି ନା ତ ଆମ୍ବ ଖଟା କରିଦଉଛନ୍ତି।
ଓହୋ ଆମ କିନ୍ତୁ ଆଜି ଖାଇବାରେ ଆସିଥିବ ଭାତ ଡାଲମା ଆଉ ଛୁଇଁ ଜାଣିଛନ୍ତି ଯୋଉଟା ଡ୍ରମଷ୍ଟିକ ଯୋଉଟା ଛୁଇଁ। ହଁ ଛୁଇଁ ଟା କଣ ଟିକେ ବେସର ଦେଇକି କଣ କରିବେ ବୋଲି କହିଥିଲେ। ଆଉ ଆଳୁ ଆଉ ଆଜି ତା ଦେହରେ କଣ ଭେଜିଟେରିୟନ ପ୍ରୋ ଭେଜିଟେବୁଲ ପଡିକି ଭଜା ଗୋଟେ ହେଇଥିବ ଆଉ କିନ୍ତୁ ଆମହଷ୍ଟେଲ ଚାଲ୍ ବହୁତ ବଢିଆସେ ଫୁଟ। ହଷ୍ଟେଲ ଆମର ଗୋଟାଏ ମିଲ୍ କୁ ମାନେ ମିଶିକି ଟୋଟାଲ ନହଲେ ଅଶୀ ଟଙ୍କା ମିଲ୍ ପିଛା। ଷାଠିଏ ଟଙ୍କାରେ ହିଁ ଆଣୁଛୁ। ବହୁତ ଟେଷ୍ଟି ଆଉ ବହୁତ ଭଲ ହେଇ
ଆମର କିନ୍ତୁ ଗୋଟେ ଦିନକୁ ଦିନକୁ ଅଶୀ ଟଙ୍କା ଲେଖା ନେଉଛନ୍ତି ଆଉ ମାସକୁ ମାନେ ଆମେ ହୁଆନ ଗୋଟେ ମାସରେ ହିଁ ପଇସା ଦଉ ଚବିଶହ। ହେଲେ ଆମର ସେ କାଲକୁଲେଟ କରନ୍ତି କି ଆମେ ଦିନରେ ତମେ ଅଶୀ ମିଳି ନଉଚ। ଟୋଟାଲ ସକାଳ ରାତି ଦିନ। ବ୍ରେକ୍ଫାଷ୍ଟ ଟାଇମ୍ ଟା ସବୁ ମିଶେଇକି ଅମ୍ ଅଶୀ ଟଙ୍କା ଦିନକୁ
ଆଛା ଆଛା ହଉ ଏମିତି ସବୁ ଚାଲି ଚି ଅଉ କଣ ରାତିରେ କଣ ଆଜି ଖାଇବା ଦେବେ।
ଆଉ ତମ ପଢା ପଢି କେମିତି ଚାଲିଚି।
ପଢାପଢି ଏତେ ଖାସ ବି ହେଇନି ଆମେ ଯଉ ଛୁଟିରେ ଯାଇନଥିଲୁ ଘରକୁ ଜଷ୍ଟ ତିନି ଚା ଏକଜାମ୍ ରେ ତିନି ଚାରି ଦିନ ପୂର୍ବରୁ ହିଁ ଆସିଚୁ। ତ ପଢା କଥା ଉଠାନ୍ତୁ ହିଁ ନାଇଁ କାହିଁକି ନା ଫାଷ୍ଟ କରୱାନଲେ ତ ଯାହା ଗୋଟିଏ ଦିନରେ ପଢିକି ଆମେ ଯାଇଚୁ ଆଜି କଟୁ କାଲିକି ଅଛି। ଯାହା ଅଳ୍ପ ସଳ୍ପ ଟିକେ ପଢିଚୁ ନେଖା ଆଜି ରାତିରେ ଯାହା ପଢିବୁ। ସେତିକି ଯାହା ଯାଇକି ଆଉ ଏଗ୍ଜାମ୍ ଦେଇକି ଆସିବୁ ଆଉ। ହଁ ଆପଣଙ୍କର ସେମିଷ୍ଟର କେବେ ଅଛି କି।
କନ ଣ୍ଟା।
ସେମିଷ୍ଟର ଆପଣଙ୍କର କେବେ।
ଆମର ଆଉ କିଛି ଦିନି ଆର ମାସରେ ଅଛି।
ଆଚ୍ଛା ଠିକ ଅଛି ତାହେଲେ ମୁଁ ଏବେ ଯାଉଛି ଟିକେ କାମ ଅଛି ତ। ଆଉ ହଁ ଟିକେ ପରେ ଆପଣଙ୍କୁ କଲ୍ କରିବି ଆଜ୍ଞା ନମସ୍କାର।
କାଟି ଦିଅନ୍ତୁ ସାର୍।